ହ୍ୟାଲୋ।
ଆଜ୍ଞା। ଶୁଭ ସନ୍ଧ୍ୟାବେେଳ, ନମସ୍କାର, ଜୁହାର।
ଆପଣଙ୍କର ଶବ୍ଦ ଗୁଡିକ ବହୁତ ଧୀରେ ଶୁଣା ଯାଉଛି ଟିକେ ଦୟାକରି ଜୋରରେ କୁହନ୍ତୁ।
ଅ, ଟିକିଏ ସମୟ ସହିତ ସେ ଧୀରେ ଧୀରେ ଠିକ୍ ହେଇଯିବ ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ।
ହେଇଗଲା, ହେଇଗଲା।
ଆଜ୍ଞା।
ହଉ ଆଜ୍ଞା ଆପଣ କଣ କରୁଥିଲେ?
ମୁଁ ଏଇଖା ଆ, କଣ କରୁଥିଲି? ଅ, ଆପଣଙ୍କ ସହିତ କଥା ହଉଛି, ଆପଣଙ୍କ ସହିତ କଥା ହଉଚି।
ଆପଣ ଖାଉଥିଲେ ବୋଧେ ସେଥିପାଇଁ କହିଲେ ଆ, ଆ, ରେ ରହିଗଲେ।
ନା ନା ମୁଁ ଖାଉନଥିଲି ମୁଁ ଭାବୁଥିଲି ମୁଁ କଣ କରୁଥିଲି।
ମାନେ କଣ କରୁଥିଲେ ସେଇଟା ବି ଭାବିବା ପାଇଁ ପଡୁଛି?
ଆଉ କଣ ଜୀବନରେ ସବୁ କିଛି ଭାବିକି କରିବା ଦରକାର ନା, ତ ମୁଁ ସେପାଇଁ କଣ କରୁଛି ରୁ ଆରମ୍ଭ କରୁଛି।
ହୁଁ।
ହଁ!
ସେଇଟା ତ ଆମେ କିଛି କରୁନେ।
ହଁ ବାସ୍ ଠିକ କହିଲେ, ଠିକ୍ ଧରିଲେ ଆପଣ।
ମୁଁ ସବୁବେଳେ ଠିକ ହିଁ ଧରେ କିଛି ଭୁଲ୍ ଧରେନି।
ହଁ ଆପଣଙ୍କ ସହିତ କାଲି ରାତିରେ ଯୋଉ କଥା ହେଇଥିଲି ତ ମୁଁ ବୁଝିପାରୁଚି ଆପଣ କେତେ ଠିକ୍ ଧରନ୍ତି। ମୁଁ ଏଇ କଥାଟା ସମସ୍ତଙ୍କୁ କହିକି କହିକି ଆଉ କହିକି ଆପଣଙ୍କୁ
ସମସ୍ତଙ୍କୁ ମାନେ ଆଉ କାହାକୁ କହିଲେ?
ସମସ୍ତଙ୍କୁ କହିବି କହିଲି।
ଓହୋ କହିବେ।
ଆପଣଙ୍କୁ ଅପମାନିତ କରେଇବି।
କରିଦିଅନ୍ତୁ ସେଥିରେ ।
ଆପଣ କଣ ଏବେ ବି ନିଦରେ ଅଛନ୍ତି ନା କଣ? ଆପଣ ନା ଟିକେ ମାରି ଦେଇଚନ୍ତି?
ଏବେ ଟିକେ ଚାହା ଟା ମାରିଦେଇକି ଆସିଚି ଏବେ ନିଦ ନାଇ।
ଆପ୍ ଆପଣ କାଲି କରେଣ୍ଟ ଖାଇକି ବି ଆପଣଙ୍କୁ ନିଦ ଲାଗୁଚି ଯଦି ଏ ଚାହା କଣ।
ଆରେ ସେଇଟା ଛୋଟିଆ ମୋଟିଆ କରେଣ୍ଟ ଥିଲା। ଆରେ ଚାହା ଟା ହଉଚି ପୁରା ଚାରିଶହ ଚାଳିଶ ଭୋଲ୍ଟ ର କରେଣ୍ଟ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଯଉ କକ୍ଷରେ ଯଉ ଆଉ ଗୋଟେ ବନ୍ଧୁ ଆପଣଙ୍କର ରହୁଛନ୍ତି ସିଏ ଅଛନ୍ତି ନା କୁଆଡ଼େ ଗାୟବ ହୋଇଯାଇଛନ୍ତି?
ସେ ଏଇ ବା ସାମ୍ନାରେ ଦେଖିକି ମତେ ହସୁଛନ୍ତି।
ଆଚ୍ଛା ଆଚ୍ଛା। ସିଏ ଟିକେ ଆଚ୍ଛା ଆଚ୍ଛା ହଉ ହଉ।
ସାମ୍ନାରେ ମାନେ କେତେ ଯୋଉ ଦଶ କୋଡିଏ ତିରିଶ ଚାଳିଶିି ଚାଳିଶିି ମିଟର ଦୂରରେ ଅଛନ୍ତି। ମାନେ ମୁଁ ଗୋଟେ କୋଣରେ ସେ ଗୋଟେ କୋଣ ରେ।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ଆପଣ ତାହେଲେ ଦିନ ଭରି ଦୁଇ ବନ୍ଧୁ ମିଶିକି କରୁଛନ୍ତି କଣ ଟିକେ କହନ୍
ମୁଁ ଶୋଇ ପଡେ। ହେଲେ ଏବେ ଉଠିଲୁ, ତାପରେ ଦି ବନ୍ଧୁ ଯାଇଥିଲୁ ଚା ପିଇବା ପାଇଁ ଚା ପିଇକି ଏବେ ଆସିଲୁ।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ତାହେଲେ ଆପଣଙ୍କର ସେଇ ବନ୍ଧୁ କାଲି କଲେଜ୍ ଆସି ବିଶ୍ୱବିଦ୍ୟାଳୟ ଆସିବେ ନା ପଅରଦିନ ଆସିବେ?
କାଲି ତ ଯିବେନି, କାହିଁନା ସେ ତାଙ୍କର ମହାବିଦ୍ୟାଳୟ ପୋଷାକ ଧୋଇନଥିଲେ। ।
ହଁ ତାଙ୍କୁ କୁହନ୍ତୁ ସେମତି ପିନ୍ଧିଦେଇକି ଆସିବେ।
ହଁ। ହଁ। ଆଜି କଣ ଏତେ ଜଲଦି। ହାଲୋ।
ଆଜ୍ଞା।
ହଁ କୁହନ୍ତୁ। ଆଉ ଆପଣ କଣ ଖାଇଛନ୍ତି ଆଜି?
ମୁଁ ଆଜି ବିରିୟାନୀ ଖାଇଚି।
ତମେ ବିରିୟାନୀ ଖାଉଚ ଏକା ଏକା ପେଟ କାଟିବ ।
ସେ ବିରିୟାନୀଟା ସେଦିନ ମୁଁ ଅଧା ମୋର ଗୋଟେ ବନ୍ଧୁ ସହିତ ଖାଇଥିଲି। ଆଜି ସେ ବିରିୟାନୀର ଅଧାର ଅଧା ମୋ ଭାଇ ସହିତ ଖାଇଲି।
ଓ, ମାନେ ଅଧା ହିଁ ଖାଇପାରନ୍ତି ଆପଣ ପୁରା ଖାଇପାରନ୍ତିନି।
ଆଜି ଅଧାକୁ ବି ଫୋପାଡ଼ିଚି।
ଆ ଅଧାର ଅଧା ବି ଫୋପାଡିଲେ।
ଆଜ୍ଞା। ମୁଁ ମୋ ଜୀବନରେ କେବେ ମନେ ପଡୁନି ମୋ ଜୀବନର ସତରେ କେବେ ମନ ପଡ଼େନି ମୁଁ ଆଜି ଯାଇଁ ଗୋଟେ ପ୍ଲେଟ୍ ବିରିୟାନୀ କେବେ ଖାଇଥିଲି। କେବେ ଖାଇ ହିଁ ନାହିଁ, ମନେ କେମତି ପଡ଼ିବ।
ତାହେଲେ ଆପଣ ରେଷ୍ଟୁରାଣ୍ଟ ଗୁଡାକୁ ଗଲେ କଣ କରନ୍ତି? ବିରିୟାନୀ ଖାଉନଥୁଅ ତାହେଲେ, ଆରେ ଏକୁଟିଆ ନ ଗଲେ ବି ମାନେ ଏକୁଟିଆ ନ ଗଲେ ବି ଓ ସେ ଠି ବି ସେୟା ଦେଖାହଉ ଥିବା ଆଚ୍ଛା ହଉ ହଉ।
ଆଜ୍ଞା ଆଉ ହେଲା କି ମୁଁ ଏମିତି କେବେ ରେଷ୍ଟୁରାଣ୍ଟ ଯାଇକି ବିରିୟାନୀ ଖାଏନି।
ରେଷ୍ଟୁରାଣ୍ଟ ଯାଇକି ଟିକେ ଅ କଣ କୁହନ୍ତି ସେଇଟା ଆନେ
ସେ ଟିକେ ମତେ ରେଷ୍ଟୁରାଣ୍ଟରେ ବିରିୟାନୀ କାଇଁକି ଭଲ ଲାଗେନି ମୁଁ ଜାଣିନି ମତେ ୱର୍ଥ ଇଟ୍ ଲାଗେନି। ଆଉ ମତେ ଏମତିରେ ଭଲ ବି ଲାଗେନି।
ଅଢେଇଶ ଟଙ୍କିଆ ବିରିୟାନୀ ବୋଲି ଖାଆନ୍ତିନି ବୋଧେ। ଆଁ
ହାଲୋ ମୋ ରା ମୋର ଆକ୍ଚୁଆଲି ଗୋଟେ କଲ୍ ଟେ ପଳେଇ ଆସିଥିଲା ବୋଲି ଆପଣଙ୍କୁ ଟିକେ ଅସୁବିଧାର ସମ୍ମୁଖୀନ ହବାକୁ ପଡିଥିବ।
ନା ନା ମତେ କିଛି ସମ୍ମୁଖୀନ ଫମ୍ମୁଖୀନ ହେଇନି କୁ ପଡିନି। ମୋର କାଲି ଗୋଟିଏ ନମ୍ବରେ ଆଇିଲା କିନ୍ତୁ ଆଉ ଗୋଟେ ନମ୍ବରେ ଆସିଲାନି।
ମୋର ବି।
ତୁମର ସେ ଯୋଉ ସାଙ୍ଗର କ ତ ଅଧା ସିଏ ଲେଖିବ ଅଧା ମୁଁ ଲେଖିବି କହିଥିଲୁ ସେଇଟାରେ ଆସିଲା। କିନ୍ତୁ ମୋର ଯୋଉଟା ମୋର ତିରେ ଆସିଲାନି।
ଆ ମୋ ବି ସେ ଅଧା ଅଧାଟାରେ ହିଁ ଆସିଲା ପୁରାଟାରେ ଆସିଲାନି।
ପୁରା ଟା ଆଉ ଗୋଟେ ତ ଏଇଟା ମାନେ ଆଠଟି ବା ୟା ପରେ ଆଉ ସାତଟି ପୃଷ୍ଠା ବାକି ଅଛି। ତାପରେ ମୋର ଆଉ ଗୁଟେ ତିରିଶ୍ ଛା କରିବା ପାଇଁ ପଡିବ ସେଇଟା ପୁରା ମୋର ଅଛି ସେଇଟା ଯଦି ହେଇଯାନ୍ତା ଖାଲି ଆ
ଆପଣଙ୍କର ତାପରେ କେତେ ଭଲ ହୁଅନ୍ତା ତାପରେ ଆପଣ ମତେ କିଛି ଗୋଟେ ଦିଅନ୍ତେ। ଚକିଲେଟ।
ହଉ ହଉ ଦେଇଦବା କାଲି ସେଇ ତିରିଶ୍ ଆ ଯଦି କ ଆପଣ ତ ମତେ ଡରେଇ ଦେଲେ କାଲି ବୋଲି ମୋ ରାତି ଦି ଆପଣଙ୍କ ସହ କଥା ହେଇସି କଣ କଥା ହେଲି ଜାଣିନି।
ଆରେ ଏଇଟା ହଉଛି କି ଯୋଉମାନଙ୍କର ଆସିଯାଇଚି ସେମାନଙ୍କର କିଛି ଅସୁବିଧା ନାହିଁ ବୋଧେ। କିନ୍ତୁ ଯୋଉମାନ ଙ୍କର ଆସିନି ଆଉ ଆସିବନି କାରଣ ଅ ଯୋଉ ମୋର ଆଉ ଦିଟା ବନ୍ଧୁ ଅ ଦେବାଂଶ ଆଉ ଅରା ସେ ଯୋଉ ଖୋଲିଥିଲେ ସେମାନଙ୍କର ଆସିଲାନି ଏଇ ଟାକ୍ସ ମାନେ ଆସିଲାନି।
ନଷ୍ଟ ଚାଲନ୍ତୁ ଖାଇବା ନେଇ ଆସିବେ। ଯଦି ଏବେ ଖାଇବେନି ଟିଫିିନ୍ ଧରିଥାନ୍ତୁ ଯଦି ଏବେ ଖାଇବେ ଥାଳି ଧରିକି ଚାଲନ୍ତୁ। ଆରେ ସତରେ। ହାଲୋ ଆପଣଙ୍କୁ ମୋ କଥା ଶୁଣା ଯାଉଛି? ହାଲୋ।
ଏଆଉ।
ଆପଣଙ୍କୁ ମୋ କଥା ଶୁଣା ଯାଉଛି ଏବେ ଖାଇବୁନି ତ ତାହେଲେ ଟିଫିନ ଧରିକି ଦେ। ହଁ ଆପଣଙ୍କର ପୁଣି ବୋଧେ କଲ୍ ପଳେଇ ଆସିଥିଲା।
ନା ନା ଏବେ କଲ ଆସି ନଥିଲା ଯେ କଲ୍ କରୁଥିଲା ମୁଁ ତାକୁ ନା ଯିଏ କଲ୍ କରିଥିଲା ମୁଁ ତାକୁ ମନା କଲି କି କଲ୍ ଏବେ କରନ୍ତୁନି।
ଆଛା ଆଚ୍ଛା।
ଆଜ୍ଞା। ତ ତାଙ୍କ କଲ୍ ଟାକୁ ମୁଁ ଧୀରେକିନି କାଟିଲି
ଓ ବଜ ପରୀକ୍ଷାାଗ ମୁଁ ମତେ ଚିଲି ଚିକେନ ଲାଗିଲା।
ହଁ।
ହଉ ହଉ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ଆପଣ ଏବେ ଖାଇଆକୁ ଗଲେ ବୋଧେ।
ଖାଇଆକୁ ଯାଉନି ଖାଇଆ ଆଣିବା ପାଇଁ ଯାଉଛି।
ଆଉ ତ ଖାଇଆକୁ ଗଲେ ଆଉ ଖାଇଆ ଆଣିଆକୁ ଗଲେ ଦିଇଟାକ ଭିତରେ ଫରକ ମୋତେ ବୁଝେଇ ପାରିବେ କି?
ଖାଇଆକୁ ଗଲେ ମାନେ ମୁଁ ଯାଉଛି ଖାଇଆ ପାଇଁ ଆଉ ଖାଇଆ ଆଣିବା ପାଇଁ ଯାଉଛୁ ମାନେ ଖାଇବା ନେଇକି ପଳେଇ ଆସିବି।
ଦିଟାକ ଏକା କଥା ଆପଣ ଗଲେ ନା ତ ସେତିକି କଥା।
ହଁ ସେତିକି କଥା ସେତିକି ସେତିକି କିଛି ନୁ କଣ କଣ କହିଲେ?
ଖାଇବାକୁ ହେଇଛି କଣ?
ଆ ଖାଇବା ଆଜି ମୁଁ ରବିବାର ରାତିରେ ସାଧା ଖାଏ ସେଥିପାଇଁ ମୋର ଅଛି ଚିଲି କୋବି। ଆଉ ଯେଉଁମାନେ ଆଇଁଷ ଖାଆନ୍ତି ତାଙ୍କ ପାଇଁ ଅଛି ଅଣ୍ଡା ତରକାରୀ।
ଆଚ୍ଛା ଆପଣ ରବିବାର ରାତିରେ ଆଇଁଷ ଖାଆନ୍ତିନି?
ନା ରବିବାର ରାତିରେ ଖାଏନି ସକାଳେ ଖାଏ।
ଇଏ ତ ଇଏ କି ପ୍ରକାର କଥା ହେଲା। ଇୟାର କାରଣଟା କଣ?
କଣ କହିଲେ?
ୟାର ପୁଣି ପଛରେ କାରଣ କଣ?
ୟା ପଛର କାରଣ ହେଲା ଯେ ରାତିରେ ଚିଲି କୋବିଟା ଦିଅନ୍ତି ଯୋଉଟାକି ମୋତେ ଭାରି ପସନ୍ଦ ସେଥିପାଇଁ ମୁଁ ରବିବାର ରାତିରେ ସାଧା ଖାଏ।
ଆଛା ଆଛା ଏମିତି କଥା ତାହେଲେ।
ହଁ।
ଓହୋ ଭଲ ଭଲ ତାହେଲେ ଆପଣ ତାହେଲେ ଦେଖିକି ଖାଉଛନ୍ତି ଆଉ ମୁଁ କଣ କହୁଛି ମୁଁ ବୁଝିପାରୁନି
କଣ କହିଲ?
ମୁଁ କଣ କହୁଛି ମୁଁ କିଛି ବୁଝିପାରିଲିନି ଆକ୍ଚୁଲି
ବୁଝିବା କଥା ନା
ମୁଁ ଟିକେ ବେଳେ ବେଳେ ପାଗଳ ହେଇଯାଏ ତ ସେଇ ବେଳେ ବେଳେ ଟା ଏବେ ହେଇଯାଇଥିଲା
କଣ ବେଳେ ବେଳେ ଟା ଏବେ ହେଇ ଯାଇଥିଲା ବୁଝିପାରିଲିନି
ମୁଁ କହିଲି ମୁଁ ଟିକେ ବେଳେବେଳେ ପାଗଳ ହୋଇଯାଏ।
ସେଇଟା ତ ଆପଣ ଜନ୍ମରୁ କହିଥିଲେ ବା ସେଦିନ ଭୁଲିଗଲେ ବୋଧେ ପୁଣି
ଆପଣ ଟିକେ ବେଶୀ ଟିକେ ଭାବିଦଉଛନ୍ତି ଆଉ କିନ୍ତୁ ମୁଁ ସେତେ ବିି ନୁହଁ।
ମୁଁ ପୁଣି ବେଶୀ ଭାବି ଦଉଛି କି କଥା କହୁଛନ୍ତି ଆପଣ କଣ କହିବି ଆପଣଙ୍କୁ ଆଉ ମୁଁ
ଆପଣଙ୍କ ଟିକେ ସତରେ କେଉଁ ନିଶାରେ ଅଛନ୍ତି ବଧେ ଆପଣଙ୍କ ଏମିତି କଥା ହେଉଛନ୍ତି
ଏମିତି ମାନେ ଆଉ କେମିତି କଥା ହେବି
ଆପଣ ତ ଏମିତି ମଧ୍ୟ କଥା ହୁଅନ୍ତିନି ବିଶ୍ୱବିଦ୍ୟାଳୟରେ ମୁଁ ଆପଣଙ୍କୁ ଯେତିକି ଜାଣିଛି।
ଆ ଆଉ କେମିତି କଥା ହୁଏ ସେଇଠି ତାହେଲେ ଆ ଯେହେତୁ ସେଇଟା ବିଶ୍ଵଵିଦ୍ୟାଳୟ ଯେହେତୁ ସେଇଟା ବିଶ୍ଵବିଦ୍ୟାଳୟ ସେଇଠି ଟିକେ ନିଜକୁ ଭଲ ରଖିବା ପାଇଁ ପଡିବ।
ଆଚ୍ଛା
ସେଥିପାଇଁ ମୁଁ ସେଠି ଭଲ ରୁହେ ଏଠି ବି ଭଲ ରୁହେ। କିନ୍ତୁ ଆପଣଙ୍କୁ କେମିତି ଖରାପ ଲାଗୁଛି ମୁଁ ଜାଣିପାରୁନି। ବକାଡି ପିଇ ଦେଇଛନ୍ତି ବୋଧେ ଆପଣ। ହ
ଆପଣ କିଛି ବି ଗପୁଛନ୍ତି ଆଚୁଆଲି ଗୋଟେ ପ ପୋକଟେ ମୋ ଆଡ଼କୁ ମାଡ଼ି ଆସିଲା ତ ସେଥିପାଇଁକି ମୁଁ ଟିକେ ରଡ଼ିଦଛି
ପୋକଟେ ନା ଜନ୍ତୁ ଟେ ମାରି ଆସିଥିଲା।
ପୋକଟେ ଗୋଟେ ଉଡ଼ ଗୋଟେ ଉଡ଼ନ୍ତା ପୋକ।
ଓହୋ
ଆଉ ଆପଣ ଯାଆନ୍ତୁ ଖାଇବେ ଏବେ ମୋ ମା ତ ଆପଣ ପରେ କଥା ହେବେ ଆଉ
ସାଇଡ଼୍ ଓ ଇଏ କହୁଛ କଣ କହିଲ କି? ହଁ ହଁ ଖାଇବନି ସେ ଖାଇବନି ହଁ କୁହନ୍ତୁ
ଆପଣ ଏବେ ଯାଆନ୍ତୁ ଖାଇବେ।
ନା ଏବେ କି ଖାଇବ ଏବେ ମୁଁ ଖାଇବିନି ଏବେ
ଆରେ ଆପଣ ଟିକେ ବୁଝି ପାରୁନାହାନ୍ତି ଆଉ।
ଓହୋ ହୋ ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ହୁଁ